ହ୍ୟାଲୋ ହୁଁ।
କଣ କରୁଛୁ?
ହଁ। ବ୍ଲୋ
ହୁଁ।
ହ୍ୟାଲୋ।
ହ୍ୟାଲୋ।
ଉ ହୁଁ।
ସୁବିଲା?
ହୁଁ ହୁଁ।
ଆଉ କଣ?
ବ୍ଲୁ। ବୋ ଭଏସ୍ ଯାଉଚି?
ହଁ।
ହଁ ହଁ ଆଇଲା।
ପଠ୍ ଦିଆଇଅଛି।
ହୁଁ।
ହ୍ୟାଲୋ।
ଯା ଟିକେ ଆଉଥରେ ଗ-ଗନି।
ନା ନା ନା, ଦୋକ ଆଉ ଏଠିକି ପରିଯା ନେଡ଼ ଦଉନି।
ବଉନେଟ୍ ପାଉନି।
ତୋ ନେଟ୍ ପାଉନି।
ହଉହଉ ହେଲା ତ।
ହଁ।
ବିରିୟାନୀ ପାଇଲ ତ?
ହଁ ହଁ।
ହୁ
କଣ କରଚୁ? ତ ନେଟ୍ ପାଉନି, ଭାଉ ଉପୁରୁକୁ ପଳିଆ।
ନା, ନା ମୁସୋଇ ଦିଲ୍ଲି।
ଆଉ କୁଆଡ଼େ ଯାଇଛୁ କି?
ନା, ନା। ମୁଁ ଦପିକ୍ ହୁଁ, ନା ନା ଯଉ-ଉ ଭୁଲ୍ କରନି! ଫିଷ୍ଟ କରିଆ।
ହୁଁ କରିଆ ଚାଲନୁ।
ଯଧିଆ କଣ କରିଆ କହନି?
କଣ ଚିକେନ କରିବା ଆଉ କଣ କରିବା?
ଗୁଆ ତୀକର ବଢିଆ। ବଢିଆ କରିହୁଇତିତୁ?
ହୁଁ ମୁଁ କରିବି।।
ହଉ। ବିଏ କଥା ହେଇପାରଲେନି ର
ହଁ, ଆଉ କଣ କରିବା କହୁନୁ, ତୁ ଯିବୁ କୁଆ ବୁଲିଆକୁ ଜାଣିଛୁ?
ଇଏ ଟପିକ୍ ଚେଞ୍ଜ କରିଦେବେ।
ହୁଁ।
ହୁଁ।
ହ୍ୟାଲୋ!
ହ୍ୟାଲୋ!
ଆଉ କଣ କରୁଚୁ?
ବଇ ଦିଲି।
ଖାଇସାଲୁନୁ?
ନା ଖାଇ ନି ତ ଖାଇବି ଏଇଥି ଆଉ।
ଆଉ କଣ କିଛି କୁଆଡେ ଯାଇଛି ବୁଲିବାକୁ ନା କଣ ଫିସ୍ ଫିସ୍ କରିବାକୁ ପ୍ଲାନ ଅଛି?
ଫିଷ୍ଟ
କି ଫିଷ୍ଟ କରିବା?
ବିରିୟାନୀ।
ବିରିୟାନୀ କେତେ ଅଣା ହଉଛେ?
ଆମେ କେତେ ଜଣ ହଉଛେ ଟୋଟାଲି?
କେତେ ଖର୍ଚ୍ଚ ହବ?
ଦୁଇ ହଜାର ଭଳିଆ ଖର୍ଚ୍ଚ ହେବ।
ଖର୍ଚ୍ଚ ହେଲେ ଖାଲି ଚିକେନ ବିରିୟାନୀ କରି କାକୁଡି ସାଲାଡ଼ ଫାକୁଡ଼ି ସାଲାଡ଼ କଣ ହୁଏ ପା ତା ଦେହରେ। ହ୍ୟାଲୋ।
ମୁଣ୍ଡକୁ ମାରି ଚାଲିଲେ।
ତୁ ନେଇ ଚାଲିଲି।
ପ୍ଲା।
ହଁ।
କଣ କରିବା ଫିଷ୍ଟ କହୁଥିଲୁ?
କଣ କରିବା ଫିଷ୍ଟ କରିବା ଦେଖିବା
ଖଟା କରିବା।
ପାସେ ଭାତ
ହୁଁ। ବିକିବା। ବ୍ଲ ଚାଲୁଛିିବା ମୋର।